ଲା
ହଁ, ଦେନ ହଁ, ଇଏ ବାଇଶି ମୁଁ ଦି ବର୍ଷା ଛାଡ଼ିି ଯାଇଛି।
ଅ, ହଁ, କଣ ଟିଭିି କହୁଚି ଆଉରି ଦି ଦିନି ବର୍ଷା ହବ।
ଏଇଲୋ ମାଆଲୋ କଣ କରିବେ କେଜା ତାଙ୍କର ପୁଣି ଖାଇବା ପିଆ।
ଆଉ ଦି ଦିନି ବର୍ଷା ହବ।
ହୁଁ ଏଇ ଯେ ଦେଇ ଦେଢଶୁର ମରିଗଲା ବା-
କେବେ?
ଏବେ ପା ମରିଗଲା।
ହଁ ଏଲୋ
କଣ କରିବେ କେଜାଣି? ଗାଁକୁ ସେମାନେ ଆସିବେ ଇଏ କରିବେ ଆଉ।
ଗାଁ ଙ୍କୁ ଆସିବେ ପୁଅକୁ, ପୁଅ ଇଏ କରିବେ କି କଣ ଆଉ ଉ କଣ କଇଲ ପୁଅ ପିତା ପାଇବନି ନା
ଅ ହଁ ଛେଲା
ନାହିଁ ଯଦି ବ୍ୟାଙ୍କ୍ ର ମାନେ ଆଉ ଥାଆନ୍ତା ଅ କଣ କହିଲ ତିଥି ଥାଆନ୍ତା ତା ହେଲେ ମୁ ବାହାଘର କରିଦେଇଥାନ୍ତି, ସେତେ ଵେଳୁକୁ କଣ କରିବେ ଯଦି ତମ ମାମୁଁ ଗୋତ୍ରରେ କରିଦେବେ ଆଉ
ମାମୁଁ ହଉ ନହେଲେ ପିଇସା
ହୁଁ ଉଁ
ଏ ଇଏ କରିବେ କି -ଦେଖିବେ ସେଇଠି ଯଦି ସେ କୂ କୁଅ ଭିତରେ ଭିତରେ ଆଉ ଯଉ ଲୋକ ଆଗ ସମ୍ପର୍କୀୟ
ହଁ ଅଁ
ଯଦି ସେଇମାନେ ଯଦି ଦେଖି କରିଦେ ତାର ସବୁ କଟେକରେ ନା ତାକୁ ସବୁ ଆଉ କଣ କୁଆ
ତ ତାଙ୍କ ଦେହଟା ଖରାପ ଥିଲା ଆଉ
ହଁ ସିଏ ପାଣି ଟୋପା ଟୋପା ପିଉଥିଲା ଖାଲି ଆଉ ଭାଇ ଆସିଥିଲେ ଗାଁ କୁ କଣ ଜାଇଛନ୍ତି କି ନ ଯାଇଛନ୍ତି ଅ ଅଛନ୍ତି ଘରେ ମୁଁ ଆଉ
ଇଏ ସେଠୁ ଅବେ ସବୁ ପଳେଆ ସେ ଟୁଟୁ କିନ୍ତୁ ଆସିବନି ସିଏ ଇଏକୁ ତମା ତମ
ଏବେଭଉଣୀ, ଭିଣେଇ, ଭଣଜା ସମସ୍ତେ ଅଛନ୍ତି ସିଏ ସେ ଏ ଦେଇର ଭାଇର ସେଠୁ ତା ଦିଅର ଦା ଇଏ ସବୁ ପଳେଇ ଆସ
ଓ ଅନୁକୂଳ ସରିଛି ସେ ସେ ଅଲଗା ଇଏରେ ବାହାର କରିବେ ଆଉ
ଅ ଅନୁଗୂଳ ଟା ସରି ଯାଇଛି
କରିଦେବେ ପାଟିଟା ପଛରେ ଦେବେ ଆଉ
ହଁ ଅଁ ଏ ଇଏ କଣ ଏ ଅଇଛ ଯାହା ଯଉ ଜିନିଷ ଇଏ ତାର ଦୌଡା କପଡ଼ା କରି କି ସବୁ
ନାଇଁ ବା ଆଉ କଣ ସେମିତି ଇଏରେ କରିବେ ସେମିତି କଣ ନର୍ମାଲରେ ଦେଖିକି ରି କୋଉ ବାହାଘର କରି ଦେବେ ଆଉ
ଆଉ କଣ କରିବି ମୁ ସେୟା
କରି ମନ୍ଦିର କି କଣ ଗୋଟେ ଜଉଠି ବାହାର କରିଦେବେ ଆଉ
ଆଉ କଣ କରିବି, ସିଏ ବା ତା ଶଶୁର ହଉଛି ପାନି ତା ନିଜର ବରା।
ଏମିତି ହେଲା ବାପା ମା ତ ସେଠିକି ଯିବେନି, ମାନେ ଭଲ ମନ୍ଦ ବୁଝାବୁଝି କରିବ କିଏ?
ଏଇ ଯେ ନ୍ୟତିଁ ଆମ୍ବ କାଠ ଟେ ଆଣେ କି ଘିଅ କୋଠି ଇଏ କର ସେ କର। ଛୁଆଁ ଛୁତ କରିବେ। ତେଣେ ଏଣେ ବାହାଘର ଚତୁର୍ଥୀ କାମ ଇଏ କଲା ବେଳକୁ ତେଣେ ତ ମା ତ କିଛି ଛୁଇଁକିରି ଦବନି ନା
ନାଇଁ ତାଙ୍କ ନିଜ ଦେଢୁସୁର କଥା, ସେ ତାଙ୍କର ଆଡେ ରହିବେ କି କଣ କରିବେ?
ସିଏ ଏବେ ତାପରେ ଓଳିକିଆ କଣ ଓଳିକିଆ ଏଇଥିର ଆ ସେଠି ବର ସେଇ ଘରେ ଥାଇକିରି ଥାଇଁକିରି କହିପାରିବ ହୋଇ ଏ ଜିନିଷ ଏଇଠିକି ନେ ସେ ଜିନିଷ ସେଠ ନେ ଏୟା କର।
କଣ କରି
ହଉ
ଓ କେଜାଣି ଆଇସିଚି ଆସିବେ ଏବେ ଗାଁକୁ?
ହଁ ସେମାନେ ଗାଁ କୁ ଆସିବେନ ନା। ତାଙ୍କ ନିଜର ମା ପେଟର ଅ ଭାଇ ନା।
ଭାଇ ବୋଧେ ଗାଁ ରେ ଥିବେ କି କଣ ବା ଆସିଥିଲେ ଏଠି ବା ବନ୍ଧୁ ବାନ୍ଧବ କହିବାକୁ।
ହୁଁ।
କାର୍ଡ ଦେବା ପାଇଁ ଆସିଥିଲେ କାର୍ଡ ଦେଇକିରି ସେ ଯାଇନଥିବେ।
ସୋମବାର ଛା ଅଁ ବୁଧବାର ଦିନ ବାହାଘର ହେଇଥାନ୍ତା ନା। ବାହାଘର ଯାଏ ରହିଲନି।
କଣ ଟା ଆଉ କରିବେ। ସେଇ ଏଇଫୋନ କରି କହିଲେ ତ କହିଲେ ସେ ଗାଁ ବୁଢ଼ା ମରିଗଲା।
ଏ ସିଏ ଯିଏ ହଉ ସେ ବାହାଘର ସେମିତି କରିଦେବେ। ବାହାଘର ପଣ୍ଡିତକୁ ପଚାରେ ପଣ୍ଡିତ କଣ କହିବେ ଆଉ।
ଓ ହୋ ଇଏ କରିକି ଇ ଇଏ ଯାହା କରିବେ ଆଉ କଣ କରିବେ। ଆଉ ମାମୁ ଘରକୁ ସେଇ ଆ
ହଁ ବାହାଘର ଟା ଜୁଟୁ ନଥିଲା ଦେଖିଲା ବେଳକୁ ଏମିତିଆ ପରିସ୍ଥିତିରେ।
ସେ କେମିତି କୁହ ବାହାଘର ନିର୍ବନ୍ଧ ଅନୁକୂଳଟା ସରିଯାଇଚି। ମୁଁ କଇଲି ଅଯ ଯଦି ନିର୍ବନ୍ଧ ନ ସରିବା ଆଗରୁ ଫୁଣି ଯଦି ସେ ଝିଅର ଯଉଁଠି ଯୁଟି ଉଠିଥାନ୍ତା ସିଏ ତାର କରିନେଇ ଯାଇଥାନ୍ତା।
ହଁ ଆଉ ଅଛି ନା କଣ ତମକୁ ଅପେକ୍ଷା କରିକି ରହିଥାନ୍ତେ।
ରହିଥାନ୍ତେ। ସେ ତାପରେ ହଁ ବାହା ଆଉ ଥାଆନ୍ତା କି ବାହା ତ ଆଉ ନାହିଁ ନା। ଆଗ ଏଠି ଯେ ମାନେ ଏଇ ବାଙ୍କ କେତେ ବା ପରିକ୍ଷା ସଇଲା କଣ ଲାଷ୍ଟ।
ହେଲେ ତ ଅନୁଗୁଳ ହେଇକିରି ରହିଯାଇଥାନ୍ତା। ଆଙ୍କର ସବୁ ସରି ହେଲେ ବାହାଘର ହେଇଥାଆନ୍ତା। ଏଇଠି ହେଇନଥିଲା କି ଆଙ୍କ ମଣ୍ଟୁର। ମଣ୍ଟୁର ବାହାଘର ନିର୍ବନ୍ଧ ହେଇକିରି ରହିଗଲାନି।
ହଁ ସେଇ ସେଇ ଇଏ କଁ ତାପରେ ହଁ ମୋ ଅ ତା ମାମୁଁ ଘରେ ଆଣିକିରି କରିବ। ମାମୁଁ ଘରଠି ଇଠୁ ଇଠୁ ହେଇଚା ସବୁ ହେଇଚା ବୁହାଇ ବୁଇକିରି ସବୁ ଆଣିବ ନା ହଁ ମାମୁଁ ଘର ସେମିତି ଚଳିବା ଭଲ
ନାହିଁ ମାମୁଁ ଘର ନୁହଁ। ସେଇଠୁ ଅଁ ସେମିତି ସେମତି ନେଇ ମନ୍ଦିରରେ ବାହାଘର କରିଦିଅନ୍ତି।
ହଁ। ସେ ସେଇ ତାଙ୍କ ମନ୍ଦିର ମନ୍ଦିରରେ କଣ ଅଛି। ସେଇ ତ ବର ଯିବ ତାଙ୍କର ଝିଅ ଘର ସବୁ ଇଏ। ଏ ଲୁଗାପଟା ସବୁ କାଲି କିଣିି ଆଣିଚନ୍ତି।
ହୁଁ କଣ ତାଙ୍କର ଡାକିକି ତାଙ୍କର ବୁଝାବୁଝି କରିବେ। ଭଲ ମନଦ ଦେଖିବେ ଆଉ ଯା
କଣ ପନ୍ତୁ କୁୁ ପଚାରିବେ କଣ କହିବେ ଆଉ।
ହୁଁ ତାଙ୍କ ଝିଅ ଅଛି ନା ଝିଅ ଅ ସିଏ ସବୁ ବୁଝା ବୁଝି ଭଲ ମନ୍ଦ
ହଁ ତା ଭ ଭି ଝିଅ ଜ୍ୱାଇଁ ସମସ୍ତେ ଅଛନ୍ତି। ହୁଁ ତା ଝିଆରୀ ଯାକ ସବୁ ଅଛନ୍ତି କି ଯାଇଛନ୍ତି ସବୁ। କଣ କରିବେ ଆଉ ସିଏ ବି କହୁ ଥିଲା ବାହାଘରକୁ ସେ ତିନି ବୋହୁ ଜାକ ତା ସେ ଯୋଉ ବୁଢା ମଲା ତାଙ୍କର ତା ତିନି ବୋହୂ। ତିନି ବୋହୁ ଜାକ ଯାଇନଥାନ୍ତେ କି ବାହାଘରୁକୁ।
ଅଁ ହଁ।
ସେ ମାନେ ଇଏ ଏମିତି ହଉଛି ନା। ସେ ଆଉ ବାହାଘରକୁ ବୋହୂ ମା ନେ ଆଉ କଣ ଯିବେ। ସେଇଦିନ ଯି ଇଏ ଇଏ କଣଟା ଇଏ କରିବେ ଆଉ ଯାହା କରିବେ ଆଉ। ହେ ଆମ ମାନୁ ଯେମତି ଆସିବ ବୋଲିକିରି କଣ ଯେ ଆସ ଆଗେ ସବୁବେଳେ ଟେନସନ ରହିଲେ ମୁଣ୍ଡ କିଛି କାମ କରିବ। କେତେ ଟେନ୍ସନ୍ ଇଏ ମ ଇଏ ଇଏ ସିଏ ମାନୁଗହଞ୍ଚ ଜୁଆ ହେଇକି କ ହୁଅନ୍ତି ଯିବା ପାଇଁ କହିନାହାନ୍ତି ମୋ ଶଶୁରୀକୁ ଯାଇ କହିବି। ଆମେ ହଁ ଯିବ ଯୁଆାଇ କି ଥାଳି ଦେବେଗେ ଦେ ସେଏ କହୁଛି ନା ଥାଳି ଫାଳି ତ ମୋ କହନ୍ତି ହେ କବିତା ମୁଣ୍ଡ ଆଉ କାମ କରୁନହିଁ ସେ ପାଗଲି ହିଁ ଗଲା।
ସେ ଆଡେ ଟେନସନ ହେଲା ସେ କଣ କରିବେ ତାଙ୍କ ମୁଣ୍ଡ ଟା ବେଶୀ
ହବ ତାର ପ୍ରେସର ଉଠିଯିବ ଏକା ଥରେ। ଯାହା ଏଥର କଣ କରିବି ସେଇ ଗୋଟାକ ଚିନ୍ତା ଲୋ ମା।
ହ
ସେ ବାହାଘର ଜୁଟୁ ଜୁଟୁ ନଥିଲା ଜୁଟୁ ନଥିଲା ଜୁଟିକିରି ଏଇଠି ଏଇ ଅବସ୍ଥା। ଯଦି ହିିନିମାନି ହେଲା ଆଉ।
ଏବଂଉ।
କଣ କରିବି?
ଏଇ କେତେବେଳେ? ସନ୍ଧ୍ୟାବେଳେ ଇଏ ମରିଗଲେ।
ବୋଧେ ଏବେ ମଲା କି କଣ ଆଉ ଅଧଘଣ୍ଟା ହେଇଗଲା ଆଉ।
ହେଲୋ ମା ତାଙ୍କର ଏଇଖା ଚାଲିଲା ଗୋଟେ କାମ୍।
ହଁ ବା। କଁ କରିବ ଯେ ସେ ନିହଁ ସିଏ ପାରାଦୀପି କୋର୍ଟରେ ଚାକିରି କରିଥେଲା ବା।
ପେନସନ୍ ପାଉଥିବେ?
ହଁ। ପାଉଥୁବ ସେଇ ତିନି ପୁଅଙ୍କୁ କିଛି ଖରାପେରେ ରଖିନି ଭଲେରେ ରଖିଚି।
ଏଇ ଟୁଲୁ ବାପା ଟା ହଇରାଣ ହେଉଛନ୍ତି।
ଉଁ ତୁ ତୁ ଏଁହ୍ ସିଏ ବ ଘରେ। ଘରେ ମୁଁ ବିଲ ଗୁରା ବ-ଅଛି ବା।
ହୁଁ।
ଧାନ ଅମଳ କରିକିରି ବିକ୍ରି କରିବାରେ ଏକରେ ଦୁନିଆ ଲକ୍ଷ୍ୟ ଟଙ୍କା ମାନେ କଣ ତାଙ୍କର ଜାଗା ହେରିକା ସବୁ ମାନେ ଯଦି ଘରଟା ବଣ୍ଟା ହେଇଯାଇଛି ଛଅ ବଖରା ଘର ହେଇଛି। ଯେ ଏଇ ତିନି ଭାଇ ନା ବଡ ଉଠି ଯାଇଥିଲା ଆଉ ଗୋଟେ ଢିଅ ଉପରୁ। ସିଏ ତାର ଆ ସିଏ ତାର ଘରଦ୍ୱାର କରିଦେଇଥେଲା। ଇଏ ଯୋଉଠି ଘରେ ସିଏ ଛଅ ବଖରା ଘରେରେ ତିନି ଭାଇ ଯାଙ୍କ ରହଦି ଏମାନେ ତ ଦି ଜଣ ରହିଲେ କଟକରେ ସେଇ ଏକା। ସେ ବିଲ ବାରି ଯାହା ବ - ବା- ବ-ବଣ୍ଟା ଇଏ ହେଇଛି। ସେଇ ତାର କରେଇ ଖାଇ ପିଏଇ ସବୁ କରେ ଏଇଆ ଏମାନେ ପଇସା ଦିଅନ୍ତିନି ନା ସରେ ଧାନ ନିଅନ୍ତିନି।
ହଁ ହଁ।
ଆଉ ସିଏ ତାର ଉଁ ଇଏ କଲା ଆଉ କଣ ତାର ସେ କରି ଧାନ ଆମଳ ତା ପୁଅ ବି ସେ ବଡଟା ଯଦି ଚାକି ଚାକିରି ଫାକିରି ଟିଏ କରିଥାନ୍ତା ହଁ ଟିଉସନ କରେଇଲା ନା କଣ କଟକରେ କେମିତିରେ ଇଏ ସାନ ଟା କଣ ଏମିତି ବୁଲୁଚି ସେଇଟିକେ ଇଏ ଆଉ
ହଁ
ପଢ଼େଇଛି ବଡ଼ ପୁଅକୁ ବହୁତ ପାଠ ପଢ଼େଇ ଯିବା ପଢ଼େଇଛି କିନ୍ତୁ- ଏୟା ଆଉ
ଅ ହୋ
ସେୟା କଣ କରିବ କେଜାଣି ଲୋ ମା ସେ ସେ ଯେଉଁ ଦିନ ଦେଖିବାକୁ ସେ ଯାଇଥିଲା ତା ଶଶୁର- ଗାଁ ଏ ସେଉଠୁ ନିତାଇ ନିତାଇ ଭାଇ କହୁଚି କହୁଚି ଆଉ ମୋର ପା ବା ର ମୋର ପା ନିର୍ବନ୍ଧ ରବିବାର ଦିନ। ଉଁ ଉଁ ମୋର ନେ ନେ ନେ ନିର୍ବନ୍ଧ ରବିବାର ଦିନ। ସେଉଠୁ ଭାଇ କହିଲା ହଁ ବା- ନିର୍ବନ୍ଧ ରବିବାର ହେଲେ ଭଲ କଥା କଣ ଇଏ। ଆମର ଦି ଦିଟା ବୋଉ ଆସିବ, ମିଛରେ ବା ମାନେ ଏମିତି କିରି କହୁଥାଏ ପୁରା। ମାନେ ଏମତି ଟାହି କରିକି ଯେ, ଭାଇ କୁହନ୍ତା ଏ ବୁଦ୍ଧି ନାହିଁ ଗୋଟେ। କଁ ଆ ଯାହାର ଯେ ତୋର ଗୋଟା ଖୁସି ହବା କଥା ନା ଆଉ। ସେସବୁ ନାହିଁ ସେ ତା ପୁଅ ଆଗେରେ ସେଇ କଥା ହାଁ ଭାଇ କହୁଥାଇ କହୁଥାଏ ଆମ ଘରେ ସବୁ ଭଲ ଆଉ ଗୋଟିଏ ଲୋକ ତ ସବୁ ସାରୁଚି ଆଉ ତା ବୋଉ କହୁଚି କିଏ? ନା କିଏ କଣ ତୋରି ବାପା, ନା ବାପା କଥା କାହିଁ ତୋମେ ଶୁଣୁଛ। ଯୋଉ ପୁଅ କହୁଚି ବାପା କଥା ତମେ କାହିଁକି ଖୋଜୁଚ ତମେ ଏ ଇଏ କଲ ଅବିକା ସେଇ ବୋଧେ ନେଇଛିକି କଣ ସବୁ ଦାୟିତ୍ଵ ବା ମୁଁ ଆଜି ସେଇ ପଚାରିଲି ମୁଁ କହିଲି ଚତୁର୍ଥୀ ଶାଢ଼ୀ ହେରିକା କଣ କେମିତି ଦିଆହେବ- ନା ରହ ରହ ମୁଁ ତାକୁ ପଚାରେ ସେ କଣ କହୁଛି ତ କହିଲା ସିଏ ସବୁ ଦାୟିତ୍ଵ ନେଇଛି ମାନେ ତା ପଇସା ପତ୍ର ସବୁ ମାନେ ଇଏ ଇଏ କରିଛନ୍ତି ମୁଁ କହିଲି ହଉ ଭଲ କଥା ସବୁ ଯାଇ ଚାଲିଲା ସିଏ ପଚାରିଲା ଏମିତି କହିଲା ହଁ ପଇସା ପଠେଇଦବ ଇଏ କରିବା ଆଉ ଯଦି ଆ ଗୁରୁ ଯଦି କାଲି ଆମେ କହିଦେଇଥାନ୍ତି ପଇସା ଟା ପଠେଇବା କଥା ସେ ତା ହେଲେ ସେ କାଲି ଲୁଗା କିଣୁଥିଲେ କିଣି ଆଣିଥାନ୍ତେ! ଏ ହେଟୁ ଇଏ କରି ଆଉ - ଆଉ ଖାଇବାକୁ ତମର ସବୁ ଗଲେଇଁ ଅର୍ଚୁତା ଆସେ କଟିଗଲା ଏ ଅର୍ଚୁତା
ହାଲୋ
ହଁ
କଣ ନେଟୱାର୍କ କଟି ଯାଉଚି ନେଟୱାର୍କ କଟୁଚି ଏ ଯୋଉ ବର୍ଷା ହେଇଛି ତ ନେଟୱାର୍କ ପାଉନି
ଅ ହ
ସେ ଦିଆ ଦିଆ ହେଇକିରି ସେ ରହିଛି କଣ କରିବେ କେଜାଣି
ହଁ।
ଆ -ଆ- ଆ ସେଇଠୁ ଯିଏ କରିଛି କଣ ଦାଦ୍ ଖାଇବାକୁ ଗଲେ ସବୁ?
ହଁ ଆମର ସମସ୍ତେ ଖାଇକିରି ଆସିଲେଣି।
କଣ କରୁଥିଲା? ଚିକେନ ହେରିକା କରିଛି।
ହଁ ଚିକେନ କରୁଛନ୍ତି ଘାଣ୍ଟ ଭାତ ଖଟା ଖିରି
କରୁଛି ଆଉ।
ହୁଁ।
କାଲି ମୁଁ ଷ୍ଟୋର କୁ କ୍ଷୀର ନେଇକି ଯାଇଥିଲି ମୁଁ ଜାଣି କୁନା କୁହେ କୁନୁ କରିଛି ସିଟେଇଗଂ ଯାଇକିରି। ଏ ଯୋଉ ମୁଁ ଏ ଯୋଉ ଟୋକା ଟା କରିନି ଏ ଟୁଆ ଟା।
ହୁଁ।
ତା ତାରି ଷ୍ଟୋରରେ ମୋ ମନ କେ ଏଇ ଷ୍ଟୋରରେ ବୋଧେ ଆସିବେ ତ। ଦେଖୁନୁ ଗୋଟେ ନଖା ଷ୍ଟୋର ରେ ଭେରାଇଟି ଭେରାଇଟି ପୁ ପୁଅ ବସନ୍ତି ସେଇଠୁ ତାକୁ ମୁଁ ସେଇଠୁ ନେଇକିରି ଆମେ ଫିରେ ସସ୍ମିତା ଭାଉଜର ମୋର ସିଏ ବି ଦେଖିନେହି ଷ୍ଟୋର କୋଉଠି। ତାକୁ ସେଇଠୁ ନେଇକି ସେଇଠି ଯାଇଁ ଠିଆ ହେଲି ଠିଆ ହେବା ଭିତରେ ସେ ସେଇଠୁ କ୍ଷୀର ମାପିକିରି ଇଏ କରି